ହଁ।
ମୁଁ ଏଇ ଛାତ ଉପରେ ବସିଛି ଆଉ। ତୁ କଣ କରୁଛୁ?
ହାଲୋ।
ମୁଁ ଖାଇଛି ଉଁ ଭାତ, ଡାଲି, ମାଛ। ତୁ କଣ ଖାଇଛୁ?
ମୁଁ ବି ଖାଇଛି ଯେ ଭାତ, ଅଣ୍ଡା ତରକାରୀ, ଡାଲି ଆଉ ଲେମ୍ବୁ ଝୋଳ।
ଆଉ ବ୍ୟସ୍ତ ଅଛୁ କି?
ନା ବ୍ୟସ୍ତ ନାଇଁ କହୁନୁ।
ରଥ ରଥଯାତ୍ରା ବିଷୟରେ ଟିକେ କଥା ହେଇଥାନ୍ତେ।
ହଁ କହୁନୁ।
ଓଡ଼ିଶା ହେଉଛି ଧର୍ମ, ସଂସ୍କୃତି, ପରମ୍ପରା ଓ ଐତିହାସର ପବିତ୍ର ଭୂମି ଏହି ଭୂମିରେ ଆମେ ରଥଯାତ୍ରା ପାଳନ ପ୍ରତିବର୍ଷ ଏଇଟା ଆ ଆଷାଢ ଶୁକ୍ର ଦ୍ଵିତୀୟା ଆ ତିଥିରେ ଆ ପଡିଥାଏ ଆଉ ପୁରୀର ଜଗା ଶ୍ରୀ ଜଗନ୍ନାଥ ବଳଭଦ୍ର ଆଉ ସୁଭଦ୍ରାଙ୍କ ମହାନ ରଥ ଯାତ୍ରା ଆମେ ପାଳନ କରିଥାଉ।
ଏହିପର୍ବ କେବଳ ଓଡିଶାରେ ନୁହେଁ ସମଗ୍ର ବିଶ୍ୱର କୋଟି କୋଟି ଭକ୍ତଙ୍କ ଆସ୍ଥା ଭକ୍ତି ଏକତାର ପ୍ରତୀକ ଏହାକୁ ଘୋଷ ଯାତ୍ରା ଏବଂ ଗୁଣ୍ଡିଚା ଯାତ୍ରା ମଧ୍ୟ କହିଥାଉ କହି କୁହାଯାଏ।
ଆଉ ରଥଯାତ୍ରା ର ଇତିହାସ ତ ବହୁତ ପୁରାତନ ପୁରାଣ ଇତିହାସ ଲୋକମାନଙ୍କର। ଏହାର ଉଲ୍ଲେଖ ମିଳେ ବିଶ୍ୱାସ କରାଯାଏ ଯେ ଭଗବାନ। ଜଗନ୍ନାଥ ପ୍ରତିବସ ତାଙ୍କ ଭାଇ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କ ସହ ଗୁଣ୍ଡିଚା ମନ୍ଦିରକୁ। ମାଉସୀ ଘରକୁ ବୁଲିବାକୁ ଯାଆନ୍ତି। ଏହି ଯାତ୍ରା ମାନବ ସମାଜର ପ୍ରେମ ସମାନତା ଓ ଭକ୍ତିର ବାର୍ତ୍ତା ପ ଆଚାରା କରେ ଶ୍ରୀ ଜଗନ୍ନାଥଙ୍କୁ ଅ ଭଗବାନ ବିଷ ନୂଆ ଶ୍ରୀ କୃଷ୍ଣ ଅବତାର ବୋଲି ବି ମନାଯାଏ। ଆଉ ତାଙ୍କ ସହ ବଡ ଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରାଙ୍କୁ ବି ପୂଜା କରାଯାଏ। ଆ ପୁରୀ ଶ୍ରୀମନ୍ଦିର ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରେ ଗୋଟିଏ। ଓ ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଏକ ପବିତ୍ର ତୀର୍ଥ ସ୍ଥାନ ଅ ର ରଥଯାତ୍ରାରେ ତିନୋ ଟି ରଥ ଟଣା ଯାଏ ସେଇଟା କାଠରେ ନିର୍ମାଣ କରାଯାଇଥାଏ ଆଉ ଗୋଟେ ହେଲା ନନ୍ଦିଘୋଷ ଯୋଉଟା କି ଶ୍ରୀ ଜଗନ୍ନାଥଙ୍କର ରଥ ଏଥିରେ ଶୁହଳ ଟି ଚକ ରହିଥାଏ। ଆଉ ରଙ୍ଗ ହେଲା ହଳଦିଆ ଆଉ ଲାଲ। ଆଉ ବଳଭଦ୍ରଙ୍କ ରଥ ହେଲା ତାଳ ଧ୍ଵଜ ଚ ଏହାର ଚା ଏଥିରେ ଚ-ଚଉଦଟି ଚକ ରହିଥାଏ ଆଉ ଏହାର ରଙ୍ଗ ସବୁଜ। ଲାଲ। ଆଉ ସୁଭଦ୍ରାଙ୍କ ରଥର ନାମ ହେଲା ଦର୍ପ ଦଳନ ଓ ଦେବ ଦଳନ। ଆଉ ଏଥିରେ ବାରଟି ଚକ ରହିଥାଏ ଆଉ ଏହାର ରଙ୍ଗ କଳା ଆଉ ଲାଲ। ଅ ପ୍ରତିବର୍ଷ ନୂତନ କାଠରେ ଏଇ ରଥ ଗୁଡିକୁ ନିର୍ମାଣ କରାଯାଏ ଅବିଙ୍ଗ ମହା ରଣା ଆଉ କାରିଗର ମାନେ ପାରମ୍ପରିକ ନିୟମ ଅନୁସାରେ ଏଇ କାମ କରନ୍ତି।
ଆଉ ରଥଯାତ୍ରା ପୂର୍ବରୁ ସ୍ନାନ ପୂଣିିମା ପାଳନ କରାଯାଇଥାଏ। ଅଏ। ସେ ସ୍ନାନ ପୂର୍ଣ୍ଣିମାରେ ଶ୍ରୀ ଜଗନ୍ନାଥ ବଳଭଦ୍ରା ଓ ସୁଭଦ୍ରାଙ୍କୁ ସ୍ନାନ କରାଯାଏ ହଳଦୀ ପାଣି। କ୍ଷୀରରେ ବି ସ୍ନାନ। କରାଯାଏ ଭଲ ଆଉ ବହୁତ ଅ ବଢିଆ ସେ ସଜା ବି କରାଯାଏ ଆଉ ତାପରେ ଅନବସ ସମୟରେ ଦେବତା ମାନେ ବିଶ୍ରାମ କରନ୍ତି ଉଁ। ଆଉ ନବ ଯୌବନ ଦର୍ଶନ ପରେ ରଥଯାତ୍ରା ଆରମ୍ଭ ହେଇଥାଏ ରଥଯାତ୍ରା ଦିନ ପ୍ରଥମେ। ପହଣ୍ଡି ବିଜେ ହୁଏ ତାପରେ ଛେରା ପହଁରା ରେ। ଆ ପହଁର ନୀତିରେ ପୁରୀର ଗଜପତି ମହାରାଜ। ସୁନାର ଝାଡୁରେ ରଥ ସଫା କରନ୍ତି ଆଉ ରାସ୍ତା ବି ସଫା କରନ୍ତି। ଆଉ ଏହା ଦର୍ଶାଏ ଯେ ଭଗବାନଙ୍କ ସମ୍ମୁଖରେ ସମସ୍ତେ ସମ୍ମାନ ଦିଅନ୍ତି। ତାପରେ ଲକ୍ଷ ଲକ୍ଷ ଭକ୍ତ ରଥର ଦଉଡିରେ। ଆ ଗୁଣ୍ଡିଚା ଆ ମନ୍ଦିର ପର୍ଯ୍ୟନ୍ତ ଟାଣନ୍ତି ଆଉ ଦେବତା ମାନେ ସେଠାରେ କିଛି। ଦିନ ବି ବିରାଜ ରହନ୍ତି ପରେ ବାହୁଡ଼ା ଯାତ୍ରା ଆସେ ତା ସେଇ ମାଧ୍ୟମରେ ଶ୍ରୀମ ମନ୍ଦିର କୁ ଫେରନ୍ତି ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ବାହୁଡା ଯାତ୍ରାରେ ଆ ଫେରିବା ବେଳେ। ମାଉସୀ ମା ମନ୍ଦିରରେ ପୋଡପିଠା ଭୋଗ ଗ୍ରହଣ କରାଯାଏ ଆ ଗ୍ରହଣ କରନ୍ତି ସେ ସରେ ଆଁ ସୁନାବେଶ ନିଳାନ୍ଦ୍ରି ବିଜେ ଅନୁଷ୍ଠିତ ହୁଏ ଆଉ ସେ ସୁନାବେଶରେ। ଅ ଉ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ଭଲ ସେ ସ ଜା ଯାଏ ଆଉ ଜଗନ୍ନାଥଙ୍କୁ ବି ଭଲସେ ସଯା ଯା ଆ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ସାରା ବିଶ୍ଵରେ ପ୍ରସିଦ୍ଧ। ହ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷ ରେ ସମସ୍ତେ ଏକାଠିବସୀ ମହାପ୍ରାସାଦ ସେବନ କରନ୍ତି। ଏଇଟା ଏହା ସମାନତଃ ଭା ସୁଦାର ଏକ ଉତ୍କୃଷ୍ଟ ଉଦାହରଣ ରଥଯାତ୍ରା କେବଳ ଧାର୍ମିକ ପର୍ବ ନୁହେଁ ଏହା ସା ସମାଜି ଏକତାର ପ୍ରତୀକ।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
ଆଉ ରଥଯାତ୍ରା ସମୟରେ ଓଡିଶାର ବହୁତ ଜାଗାରୁ ପର୍ଯ୍ୟଟନ ବ୍ୟବସାୟୀ ହସ୍ତଶିଳ୍ପି ପରିବହନ କ୍ଷେତ୍ରରେ ବହୁତ ଉୁନାନ୍ତି ଆଉ ହ ହଜାର ହଜାର ଅ ଲୋକ ଆସନ୍ତି ଅଲଗା ଅଲଗା ଜାଗାରୁ ଦେଶ ବିଦଶ ଅ ବାହାରୁ ବି ବହୁତ ଆସନ୍ତି ଦର୍ଶନ କରିବା ପାଇଁ ଆଉ ଅ ରଥ ଟାଣିବା ପାଇଁ। କୁହନ୍ତି ଯେମିତି କିି ରଥ ଟା ଟାଣିଲେ ଆଉ ମଣିଷର ସବୁ ପାପ ଧୋଇଜାଏ ଆଉ ପୁଣ୍ୟ ବି ମିଳି ଥାଏ।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
ଆଉ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଶିଖରରେ ଉଡୁଥିବା ବାନା ପତକା କୁ ବା ବାନା କୁହାଯାଏ। ଆଉ ଅ ପ୍ରତୀକ ଆଉ ପ୍ରତିଦିନକୁ ପୁରୁଣା ବାନ କାଢି ନୂଆବାନା ଦିଆଯାଏ। ଆଉ ବା ବାନା ସାଧାରଣତଃ ଲାଲ ଆଉ ହଳଦିଆ କିମ୍ବା ଗେରୁଆ ରଙ୍ଗର ହୋଇ ଥାଏ ଏଥିରେ ସୂର୍ଯ୍ୟ ଓ ଚନ୍ଦ୍ରର ଚିହ୍ନ ରହିଥାଏ ଯାହା ଶ୍ରୀ ଜ ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ଶକ୍ତି ଓ ସନାତନ ପରମ୍ପରା ର ପ୍ର ତିକ ବୋଲି ବିଶ୍ଵାସ କରାଯା ଭଗବାନଙ୍କ ବିଶ୍ଵାସ ଅନୁଶ ରେ ମନ୍ଦିର ଶିଖରରେ ବାନା ଉଡୁଥିବା ପର୍ଯ୍ୟନ୍ତ ଶ୍ରୀକ୍ଷେତ ପୁରୀ ଶ୍ରୀ ଜଗନ୍ନାଥଙ୍କ କୃ ଉପରେ ସୁରକ୍ଷିତ ରହିଥାଏ। ବାନା କେବଳ ଏକ ପ ବିଶ୍ୱାସ ସଂସ୍କୃତି ଓ ପରମ୍ପରା ର ଏକ ଅମୂଲ୍ୟ ପ୍ରତୀକ।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
ଆଉ ବାନା ବାନ୍ଧିଆ କାମ ସେବାୟତ ମାନେ ଅ କରନ୍ତି ମୁ ସାହସ ଷା ଭକ୍ତିର ସହ କରନ୍ତି। ଆଉ ଇଏ ବହୁତ ଉଚ୍ଚ ଶିଖର ରେ ଚଢ଼ି ଅ ବାନାକୁ ବାନ୍ଧନ୍ତି ଏହା ଦୃଶ୍ୟ ଦେଖିବା ପାଇଁ ଅନେ ହୁଅନ୍ତି ମୁଁ ତ ଏତିକି ଜାଣିଛି ତୁ କଣ ଜାଣିଛୁ?
। ମୁଁ ଜାଣିଛି ଓଡିଶାର ସାଂସ୍କୃତିକ ଓ ଧାର୍ମିକ ପରମ୍ପରାରେ ରଥଯାତ୍ରା ଏକ ସ୍ଵତନ୍ତ୍ର ସ୍ଥାନ ରହିଛି। ଶ୍ରୀ ଜଗନ୍ନାଥ ଶ୍ରୀ ବଳଭ୍ ଦେବୀ ସୁଭଦ୍ରା ପ୍ରତିବର୍ଷ ଉ ନିଳା ଚକ ରୁ ରଥରେ ବସି ସେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ଏହି ମହାପର୍ବର ବିଭିନ୍ନ ନୀତି ମାନଙ୍କ ମଧ୍ୟ ସୁନାବେଶ ଅତ୍ୟନ୍ତ ଆକର୍ଷଣୀୟ ଏବଂ ଦିବ୍ୟ ନୀତି ଅଟେ ସୁନାବେଶ ସା ସାଧାରଣ ବାହୁଡା ଯାତ୍ରା ପରେ ଆ ସେହିଦିନ ତିନି ଠାକୁର ରଥ ଉପରେ ବିର ସୁନାର ମୁକୁଟ, ହାର, କୁଣ୍ଡଳ, ହାତ ପାଦ ଚକ୍ର ଗଦା ଏବଂ ଅନ୍ୟାନ୍ୟ ସୁନାର ଅଳଙ୍କାରରେ ସଜାଯାଏ। ଏହି ଦିବ୍ୟ ରୂପ ଦେଖିବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଥାନ୍ତି। ସୁନାବେଶରେ ଶ୍ରୀ ଜଗନ୍ନା ଜଗନ୍ନାଥଙ୍କୁ ଶଙ୍ଖ, ଚକ୍ର, ଗଦା ଓ ପଦ୍ମଧାରୀ ମହାବିଷ୍ଣୁଙ୍କ ରୂପରେ ଦେଖାାଯାଏ ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ମଧ୍ୟ ସୁନାର ଅଳଙ୍କାରରେ ଅତ୍ୟନ୍ତ ମନମୋହନ ଦେଖାଯାଆନ୍ତି ଏହି ବେଶରେ ଭକ୍ତ ମାନଙ୍କର ମନରେ ଭକ୍ତି ଶ୍ର ଉଁ ଆନନ୍ଦ ଭରି ଦିଆଯାଏ। ସୁନାବେଶ ଓଡିଶାରେ, କଳା ସଂସ୍କୃତି ଓ ଭକ୍ତି ପରମ୍ପରା ରେ, ଏକ ଅମୂଲ୍ୟ, ଅଁ-ନିଦର୍ଶନ କରାଯାଏ। ରଥଯାତ୍ରାରେ, ତିନି ଠାକୁରଙ୍କ ତିନୋଟି ବିଭିନ୍ନ ରଥରେ, ବିରେଜ ମାନ ହୁଅନ୍ତି। ନନ୍ଦିଘୋଷ ରଥ, ଶ୍ରୀ ଜଗନ୍ନାଥଙ୍କର ତାଙ୍କ ରଥର ନାମ ହଉଛି ନ ନନ୍ଦିଘୋଷ ଉଁଚତା ପ୍ରାୟ ପଇଁ ଚାଳିସ୍ ଫୁଟ୍, ଚକ ହେଉଛି ଷୋଳଟି, ରଥ ର, ରଙ୍ଗ ହଉଛି ହଳଦୀ ଏବଂ ଲାଲ, ଆଉ ତାଳ ଧଜ ଶ୍ରୀ ବଳଭଦ୍ରଙ୍କ ରଥ, ତାଙ୍କ-ତାଙ୍କ ନାଁ ହଉଛି ତାଳ ଧର୍ଯ୍ୟ, ଉଁଚତା ହେଲା ଚଉରାଳିଶ ଫୁଟ, ଚକ ଚଉଦଟି, ରଥର ରଙ୍ଗ ହଉଛି ସବୁ ଜ, ଲାଲ। ଆଉ ଦର୍ପ ଦଳନ ହେଉଛି, ଦେବୀ ସୁଭଦ୍ରାଙ୍କ ରଥ। ଆଉ ଉଚ୍ଚତା ପ୍ରାଏ ତେୟାଳିଶ ଫୁଟ୍, ଛକ ବାରଟି, ରଥର ରଙ୍ଗ କଳା ଏବଂ ଲାଲ। ଏହି ତିନୋଟି ରଥ ପ୍ରତିବର୍ଷ, ନୂତନ କାଠରେ ନିର୍ମାଣ କରାଯାଏ। ରଥଯାତ୍ରା ସମୟରେ, ଭକ୍ତମାନେ ଏହି ରଥଗୁଡିକୁ ଟାଣି, ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ନେଇଥାନ୍ତି। ଥାନ୍ତି, ଏହି ପବିତ୍ର ପରମ୍ପରା ଓଡିଶାର ଗୌରବ ଏବଂ ଭକ୍ତିର ଉଁ ପ୍ରତୀକ। ରଥଯାତ୍ରା ହେଉଛି, ଓଡିଶାର ସବୁଠାରୁ ବଡ ଏବଂ ଧାର୍ମିକ ଓ ସାଂସ୍କୃତିକ ପର୍ବ। ପ୍ରତି ବର୍ଷ, ଆଷାଢା ଶୁକ୍ଳ ଦ୍ଵିତୀୟ ତିଥିରେ, ପୁରୀରେ ଏଇ ମହାପର୍ବ ପାଳନ କର ଏହି ଦିନ ଶ୍ରୀ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ତିନୋଟି ଉ ସୁସଞ୍ଜିତ ହୋଇ ରଥରେ ବସି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ଏହି ପର୍ବ ଭକ୍ତ ତି- ମାନବତାର ପ୍ରତୀକ। ରଥଯାତ୍ରାର ପରମ୍ପରା, ବନ-ବହୁ ପୁରାତନ। ପୌରାଣିକ ଶର୍ଥ ଅନୁସାରେ, ଶ୍ରୀ ଜଗନ୍ନାଥ ମହାପ୍ରଭୁ, ପ୍ରତିବର୍ଷ ତାଙ୍କ ମାଉସୀ ମା ଘରେ ଘରେ ଭାବେ, ପରିଚିତ। ଶ୍ରୀତେ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ଏହି ପରମ୍ପରା ଉଁ ଶତାବ୍ଦୀ ଧରି ଚାଲି ଆସିଛି। ଏ-ଏବଂ ସମଗ୍ର ବିଶ୍ଵରେ ପ୍ରସିଦ୍ଧ। ରଥଯାତ୍ରା ପୂର୍ବରୁ, ସ୍ନାନ ପୂର୍ଣ୍ଣିମା ଅନ୍-ଅନବସର ଏବଂ ନବ ଯଉ ପ ଦର୍ଶନ ଉଁ-ପାଳନ କରାଯାଏ ରଥଯାତ୍ରା ସତ୍ରା ଦିନ ଗଜପତ୍, ଗଜପତି ମହାରାଜ ଚେରା ପହଁରା ନୀତି କରନ୍ତି। ଏହାପରେ ଭକ୍ତମାନେ ରଥ ଟାଣି, ତିନି ଠାକୁରଙ୍କୁ ଗୁଣ୍ଡିଚା ମନ୍ଦିରକୁ ନେଇଯାଆନ୍ତି। ପରେ ବହୁ ବଡ଼ ଯାତ୍ରା, ସୁନାବେଶ, ନୀଳନ୍ଦ୍ରୀ ବିଜେ ନୀତି ସମ୍ମାନ ହୁଏ। ଓ ଆମେ ସବୁ ବି ରଥଯାତ୍ରାରେ ଆମେ ସବୁ ଘ-ଭାଇ ମାନେ। ଆଉ ସବୁ ଭାଇ ଭଉଣୀ ସବୁ ମିଶିକି ସବୁ ଆମେ ଯାଉ ରଥଯାତ୍ରା ଦେଖିବାକୁ। ଆଉ ଗୁଣ୍ଡିଚା ଯଉ, ଗୁଣ୍ଡିଚା ରେ ବି ଆମେ ଯାଉ, ସୁନାବେଶ ବି ଦେଖିବାକୁ ଆମେ ସବୁ ଯାଉ। ଆଉ ତମେ ମାନେ ଯାଅ କି ନାଇଁ?
ହୁଁ। ହୁଁ ହୁଁ ହ।
ଖରଜ, ତମେ ଗାଁ ରେ କୋଉଠି ପାଳନ କର?
ଆମର, ଗାଁରେ ଆମ ମାର୍କେଟ ଉପରେ, ବି ରଥ ଯାତ୍ରା ହୁ ହୁଏ। ସେଠି ଉ କାଳିଆ ଠାକୁରଙ୍କୁ ଟଣା ଯାଏ। ଆମେ ବି ସବୁ ଯାଉ ଦେଖିବାକୁ ଯାଉ ଆଉ ଭାଇ ନେଇକି ଯାଏ। ଆଉ ତୁ କହ ସବୁ କାହା ସହିତ ଯାଉ?
ଆମେ ଜା, ପରିବାର ଲୋକ ଯାଉ। ମିଶିକି ଆ, ବୁଲିକି ଆସୁ ଆଉ। ହଉ ମ- ମୋର ଟିକେ କାମ ଅଛି ମୁଁ ରହୁଛି।